ହାଲୋ।
ହାଲୋ ହଁ।
ହାଲୋ।
ନେଟୱର୍କ ନାହିଁ ନା।
ହଁ ହଁ ଶୁବାଗଲା ସରିଗଲା ହଁ ନେଟୱର୍କ ଏବେ ଟିକେ ପ୍ରୋବ୍ଲେମ। ଘର ଭିତରେ ଥିଲି ତ ନା ନା ଫାଙ୍କା ଅଛି ନା। ଆଉ ବର୍ଷା ନା ନା ବର୍ଷା ହଉଥିଲା ଖରାବଳେ ହଉ ଥିଲା ବର୍ଷା ଖରାବଳେ ପୁରା ତ ଏଠି ଏମିତି ବର୍ଷା ହେଇଚି ଯେ ବହୁତ୍ ବର୍ଷା।
ହୁଁ ହୁଁ।
ସନ୍ଧ୍ୟାବଳେ ଛାଡିଗଲା ଏବେ ପାଗ ସଫା ଅଛି।
ଖାଇବା ସରିଗଲା?
ଆଚ୍ଛା। ନା ଏ ଯୋଉ ମା ଫୋନ କରୁଥିଲେ ତ ମୁଁ ହେଡା କଥା ହଉଥିଲି। ଏମିତି ପଚାରୁଥିଲେ କେମିତି କଣ କଣ ବୋଲି। ଚାଲିଛି କଣ ଚାଲିଛି ମୁଁ ଏଡା କହୁଥିଲି ଏମତି ଏ ଏଇ ଯୋଉ ଏଇ ଆପ୍ ବିଷୟରେ କହୁଥିଲି। ତ ସେ କହିଲା କଣଯେ କଣ ଏମତି ଗୋଟେ ଇଣ୍ଟରେଷ୍ଟିଙ୍ଗ ଜିନିଷଟା। କଣ କରୁଛୁ ନୂଆ ଜିନିଷ ନା ଏଇଟା ତ ହେଠୁ ମୁଁ କହିଲି କଣ ମ ଏଇଟା ତାଙ୍କୁ ବୁଝଉଥିଲି। କେମ୍ ତେମ୍।
ହଁ ହଁ।
ଯେ ଯେତେ କଥା ହଉଛି କଣ ହଉ ମୁଁ ପଚାରିଲେ ସେ ସବୁ ସିନା।
ହଁ ହଁ।
ସେ ତାର କରିପାରିବ ଯେହେତୁ। ବାସ୍। ଏ ସେଇଟାକୁ ଆଦାନ ପ୍ରଦାନ କଲେ ହିଁ ଆମେ ଜଣଙ୍କ ସହିତ ଜଣଙ୍କ ଭାଷା ବୁଝୁଛନ୍ତି ନା ନାଇଁ ସେଇ ଜିନିଷଟା କହୁଛନ୍ତ୍। ହଁ ନା ନାଇଁ ଯଦି ଆମେ ଏଇଖୁଣ ଏଇଖୁଣ କାମ ଚାଲୁବୁ। କହିଥାନ୍ତ ତ ମୁଁ କଣ ସବୁ ଜିନିଷ ବୁଝିଥାନ୍ତି କି ମୁଁ ତୁମ ସହିତ କଣ ହିଁ କଥାହେଇଥାନ୍ତି ତ ଯେହେ ତୁ ଓଡିଆ ଲୋକ ତୋ ଯୋଉ ବି ଜାଗାରେ ଥାଉ ନା କାହିଁକି ସେଇ ଜିନିଷ ଟା ତମେ କୋଉଠି ବି କଥା ହେଇପାରିବ। ସେ କ ଏଭଳିଆ ହେଲେ ଆମେ ଯେତେବେଳେ ବାହାରକୁ ଦଉଡିକି ଯାହା ହଉଛନ୍ତି ଯେତେବେଳେ। ମାନେ ଏଇ କଣ ମ ବାହାର କୋଉ ବିିଜ୍ କୋଉ କୋଉ ବି ମାନେ ଏ ରାଜ୍ୟ
ହଁ, ହଁ।
ଗୋଟେ ଓଡିଆକୁଠି ଲାଗେ ନାଇଁ ହ ନିି ତ ଲୋକଟା ଏମିତି ଲାଗେନି କୁଆଡେ ଯାଇଛ ବାହାରକୁ ମାନେ ଏମତି
ହଁ, ହଁ, ହଁ, ହଁ।
କୁଆଡେ ଯାଇଥିଲ?
ଆଉ? ହୁଁ ମୁଁ ଘରେ ଥିଲି ଘରେ ଏଇନା ଗଡୁଥିଲି। ହ୍ୟାଲୋ।
ପୋଡି
ହ୍ୟାଲୋ।
ନା, ନା ମୁଁ କହିଲି, ଓଡିଶା ବାହାରକୁ କୁଆଡେ ଯାଇଥିଲ କେବେ? ହ୍ୟାଲୋ। ହଁ ଯା
ହ୍ୟାଲୋ।
ମୋ କଥା ଶୁଣା ଯାଉଛି ତ?
ହଁ। ହଁ, ହଁ ଶୁଭା ଯାଉଛି, ମୋ କଥା ଶୁଭୁଛି ଆପଣଙ୍କୁ? ହଁ। ହଁ, ହଁ ଶୁଭା ଯାଉଛି ହୁଁ, ହୁଁ। ହ୍ୟାଲୋ।
ହ୍ୟାଲୋ, ଆଉ କଣ ପଚାରୁଛନ୍ତି? ଓଡିଶା ବାହାରକୁ, ଓଡିଶା ବାହାରକୁ?
ହଁ, ହଁ, ହଁ।
ଓଡିଶା ବାହାରକୁ ମୁଁ କୋଉଠିକି ଯାଇନି। ମୁଁ ଛୋଟବେଳେ ସେତେବେଳେ ଘରେ ଥିଲି ମାନେ ମୋ ବାପାଙ୍କ ଘରେ ଆଉ ସେତେବେଳେ ହଁ ଯାଇଥିଲି ମାନେ ମୋର ଦାଦା ଜଣେ ରହୁଥିଲେ ବମ୍ବେ ରେ ରହୁଥିଲେ ସିଏ ତାଙ୍କ ପା ପାଖକୁ ଯାଇଥିଲି ମାନେ ଯେତେବେଳେ ଦଶମ ପରୀକ୍ଷା ଆମର ସରିଗଲା। ସେତେବେଳେ ଯାଇ ଯାଇଥିଲି ଦି ମାସ ପାଇଁ ସେଠି ରହିଥିଲି, ଆଇ ଯାଇକି ବମ୍ବେ ରେ ରହିଥିଲି। ଦି ମାସରେ ଆସିଲି, ତାପରେ ତ ରେଜଲ୍ଟ ବାହାରିଲା ଏଇ କଲେଜ ଗଲା ବେଳେ ଆଉ ଆଉ କୋଉଠି କି ସେ ବାହାର ଜାଗା ଯାଇନି।
ହୁଁ, ହୁଁ କେ କଣ କହିଲ? ଲାଗିବ ତ ତମ ଗାଁ ଭଳିଆକୁ ଲାଗିବ, ଏଇ ଜାଗାକୁ ଆସ ଏଇ ଜିନିଷ ଟା ରେ ବ ହଁ ଆମ ଆ ମୋର କିଏ ଲାଇନ ରେ ଛିଡା ହବ ରାତିରେ ଉଠିକି ମେ ତମେ ଯ ଦର୍ଶନ କରିବ ମାତ୍ର କୋଡିଏ ସେକେଣ୍ଡ ଦଶ ସେକେଣ୍ଡ ତମେ ସେଠି ଖାଲି ପ୍ରହସନ କ ଭଲ ଲାଗନ୍ତା। ହଁ କିନ୍ତୁ ସେଠି ମାନେ ମୁଁ ଗୋଟେ ଜିନିଷ। ବାହାରେ ଯେମିତି ଆସଛନ୍ତି ଆମେ ସେ ଯାଇଥିଲୁ ଆମ ପାଇଁ ତ ସେଇ ଜାଗା ଗୁଡାକ ନୁଆ ନା।
ହଁ ହଁ।
ଖାଇବା ତାର ପ୍ରସାଦ ଏଗୁଡାକ ବହୁତ ବଢିଆ। ସେଟା ଦେଖ ତାପରେ ସେ ପରା ପ୍ରାୟ କରାହଉଚି ଇମ୍ପି ସହିତ ଯେତେବେଳେ କେତେବେଳେ ରଷିକେଶ୍ୱନ ହରିଦ୍ଵାର ପ୍ରୟାଗରାଜ। ଏଇଗୁଡା କ ଜାଗ ଗୁନ୍ଦାବନ ଫୁନ୍ଦାବନ ଯେତେବେଳେ ଯାଇଥିଲୁ ଆ ତିରିଶି ନା ଯୋଉ ବାର ଣାସ ତ- -
ଆପଣ ଆପଣ ଆପଣ ଜାଇଚନ୍ତି ଆପଣ ଜାଇଚନ୍ତି।
ହଁ ହଁ ହଁ ମୁଁ କିଟ୍ କଲେ କରିଆକୁ ଯାଇଥିଲି। ଜାଇଚି ଭୁ ଦ୍ୱାରିକା ସରି ଦେଇେଇଛି ଅ- -
ରେ ଯାଆନ୍ତି, ନା ଏଇ ସୁ ଗାଡି ଯାଆନ୍ତି ଫାମିଲି ସାଙ୍ଗରେ ହ।
ସେ ଯଉ ଫାମି ହଁ ଫାମିଲି ସାଙ୍ଗରେ ଯାଏ ସେଟା ସେ ଯୋଉ ଗାଡି ଯୋଉ ବ - - ଯାଉନାହାନ୍ତି ଆଜିକାଲି ସମସ୍ତେ ଟୁରିଷ୍ଟ - - ହଁ, ମାନେ ଏମତି କେତେଟା କେତେଟା- - କରିକି ଯେ ଯାଉଚନ୍ତି ମାନେ ସେମାନେ ରୋଷେଇ କରିକି ଖାଇବାକୁ ବି ଦଉଚ। ନ୍ତି ମାନେ ଏଇଠି ସବୁ ଜାଗା ଭୁଲେଇ - - ଆଣିକି ଛାଡୁଚନ୍ତି ଦଶ ବାର ଦିନ ତର ଦିନ କ ବି ଯାଉଚନ୍ତି ଜାଣିଥିବ କିନ୍ତୁ ଆମେ ବିନା ପ୍ୟାକରେ - - ହଁ କ କହିଛନ୍ତିି କଣ କହିବ ଦି ଦିନ ଟିକେ ଆ। ସୁବିଧା ହୁଏ ଆଉ ତାହା ସହିତ କୋଠ ଯ ଖାଇବାଟ ଅସୁବିଧା ହୁଏ। ଏତେ ଦିନ ଯିବ ଆଉ ନ ଖାଇ ନ ଖାଇକି ରହିପାରିବ ଏତିକି।
ହଁ ହଁ
ତ କିନ୍ତୁ କିନ୍ତୁ ଗୁଜୁରା - - ହଁ ସେମାନେ କିନ୍ତୁ ଖାଇବା ବି ଦିଅନ୍ତୁ ସବୁ ଦିଅନ୍ତୁ କିନ୍ତୁ ଏମିତି ସେଠେଇ ଟ୍ରେନରେ ବି ଇପି ଦଉଚନ୍ତି। ତାଙ୍କର ଖାଇବା ସେଇ ସ୍କୁଲରୁ ମିଳେ। ଖାଇବା ଅର୍ଡର କରିଥାନ୍ତି। ସେମାନେ ଆଣିକିରି ଯଦି ଡେଲି କରିଦିଅନ୍ତି। ପରିବାର ହେଇକି ଯାଇଥିଲେ, ଯଦି ଛୁଆ ଛୁଆ ଗାଥିଲେ ସେ କହି
ହଁ ହଁ ହଁ
ସେଇଟା ହଉଛି କଥା। କିନ୍ତୁ ଆମେ ଯୋଉ ଯୋଉଥିରେ ଯାଇ- -
ହୁଁ ହୁଁ
ହଁ
ହଁ ତେର ଦିନି ଜି ଯଉ ଅସ୍ତି ବିସର୍ଜନ। ପା ସେଠି ସବୁ ଯାଇ ଚି ବୃନ୍ଦାବନ ହେଲା ବନ୍ଦାବନ ସେ ଯୋଉ ବାକି ବେୀ ମନ୍ଦିର ଅ କି ସେ ଯୋଉ- - ହୁଁ ସେ ନନ୍ଦ ନନ୍ଦ ଘର ସେ ଯୋଉ କଂସ କାରବାର ଆଉ ସେ ଯୋଉ ସମାନେ କାରାବାସ ଯୋଉଟା ଅ ତ ଖାଲି - - ପିଣ୍ଡିଟା ହିଁ ଅଛି ଯୋଉଠି ଜହ୍ନ ହେଇ ନେ ମାନେ ହେଉଛି ଆଉ ତାପରେ ସେଠି ଯୋଉ ପୁରା ଏମ
ହଁ।
ମନ୍ଦିର ଭଲ ଆଉ ଦିଲ୍ଲୀର ସେମିତି ବୁଲେଇଥିଲେ ସେ ରାଜଘାଟ ହେଲା। କି ଇସର୍ ଧାମ, ଲାଲକିଲ୍ଲା, ଇଣ୍ଡିଆ ଗେଟ ଏଇଗୁଡାକ ସବୁ ବୁଲେଇଥିଲେ। ସେଟା ଥିଲୁ ରାମ ମନ୍ଦିର, ଅଯୋଧ୍ୟା ଅଯୋଧ୍ୟା, ରାମ ମନ୍ଦିର ଯାଇ କି ସେଟା ଦର୍ଶନ କରିକି ଆସିଲୁ ହଁ ସେଟା ହେଇଠି। କି ଯିବାର ଦିନ ଦିଥର ହେଲା ଏଇ ଏଥର ବି ଯାଇଥା ମା, ବାପା ଘରିକା ସମ ଯାଇଥିଲେ କନ୍ୟାକୁମାରୀ ଆଉ ସେ ଯୋଉ ରାମେଶ୍ୱରମ। କିନ୍ତୁ ମୁଁ ଯାଇ ପାରିନଥିଲି ମୋର ଏଇ ଥିଲା ଉଁ ଆଁ ଆର ଆର ବି ଏନ ଟି ପି ସି ର ଏ ଥିଲା ବୋଲି ମୁଁ ଆଉ ଯାଇପାରିିନଥିଲି ସେଇଥିପାଇଁ।
ମାନେ ଆପଣଙ୍କ ଗାଁ ରୁ ବସ୍ ବି ହଉଛି ଯାଉଛନ୍ତି ନା ସମସ୍ତେ।
ହଁ ହଁ ମାନେ ଏମିତି ଆମ ଗାଁରୁ ନୁହ। ସେ ଅନୁଗୁଳ ରୁ ବି ମାନେ କହିବାକୁ ଗଲେ ସେମିତି ଅନୁଗୁଳ, ଢେଙ୍କାନାଳ ଆସ ପାସ ସେ ପାଖ ପାଖ ରହିବ। ଅଁ ସବୁ ଯାଉଛନ୍ତି ସେଇ ତାଙ୍କ ସହିତ କଣ୍ଟାକ୍ଟ କରୁଛନ୍ତି ତାଙ୍କ ସହିତ ଯୋଗାଯୋଗ କରିକିରି ତାଙ୍କୁ। ଫୋନଫାନ କରୁଛନ୍ତି ତାପରେ ବୁକିଙ୍ଗ କରିକି ଯାଉଛନ୍ତି। ତ ସେମାନେ ହେଠୁ ଯେତେ ଅଧିକ ଲୋକ ହେଲେ ତ ସେଇ ଜାଗାକୁ ଗାଡି ଲଗେଇ ଦଉଛନ୍ତି।
ହଁ ସେମିତି ଗଲେ ସୁବିଧା। ମାନେ କମ ଖର୍ଚ୍ଚ ରେ ବୁଲାବୁଲି ବି ହେଇଯିବ।
କି ହବ ହେଟା ତ ସତ କଥା ତାପରେ ଆଉ ଯୋଉ ପରିବାର ଯୋଉ ଅଲଗା ମାନେ ଯାଇଥାନ୍ତି ତମକୁ ଲାଗିବନି ସେମାନେ ଅ ଚିହ୍ନା କି କଣ ସମସ୍ତେ ଲାଗିବ ଗୋଟେ ଫ୍ୟାମିଲି ପୁରା ପୁରି ଯାଉଥିବ ଯଦି କାହା ସହିତ ଗୋଟେ। କଉ ଗୋଟେ ଧାଡ଼ି ରେ ବି ବସିଯାଇଛ। ତମକୁ ଲାଗିବନି କାହିଁକି ନା ଯୋଉଠି କି ଯିବେ ସମସ୍ତେ ଏକାବେଳେ ଯିବେ ଏକାବେଳେ ଆସିବେ। ଲାଇନ କରିକି ଯିବେ ଲାଇନ କରିକି ଆସିବେ।
ହଁ କଥାବାର୍ତ୍ତା ଟିକେ ହେଇକି ଗଲେ ଟିକେ ଭଲ ଲାଗେ ଆଉ।
ନାଇଁ ନାଇଁ ସେଠିକି ଗଲା ପରେ ଯାହା କାଢ଼ି କିରି ଯୋଉ ବସରେ ଚଢ଼ିବ ସେଠି ଖା ଖାଇବା ପିଇବା ଯୋଉ ଲ ଞ୍ଚ ପାଇଁ ଦିନରେ ଯୋଉ ରୋଷେଇ କରନ୍ତି। ଉଁ ବେଳା ଖାଇବାଟା ଯୋଉ ବନାନ୍ତି ହେଠି ଯୋଉ ରୋଷେଇ ଦି ଘଣ୍ଟା କି ତିନି ଘଣ୍ଟା ତ ଲାଗିବ ନା ରୋଷେଇ କରିବା ପାଇଁ। ନେଇ ଦୁଇ, ତିନି ଘଣ୍ଟା ବି ପରା ହିଁ ସମସ୍ତେ ସମସ୍ତଙ୍କ ସହିତ ମିଶିଯାନ୍ତି କିଏ କାହା ସହିତ କଥା ହୁଅନ୍ତି ଯିଏ ଯାହା ଚୁମ୍ବକ, ଲୁହା। ଯିଏ ଯାହା ଯଉ ମାନେ ଉଁ ଯାହା କୁ ଯିଏ। ମାନେ କଥା ହଉ ଏମିତି ତ ସମସ୍ତେ ଉଁ ବହୁତ ପ୍ରକାର ଲୋକ ଥିଲେ ନା ବହୁତ ଗାଁର ଲୋକ ବହୁତ ପ୍ରକାରର ଲୋକ ଥି ତ ତମେ ବି ଯାହା ସହିତ ମିଶିବ ସେ ତା ସହିତ ଆଉ।
ହଁ ସେଠି ନୂଆ ନୂଆ ଲୋକ ଦେଖିବେ ଚିହ୍ନା ହେଇଯିବେ ଅଁ।
ହଁ ସେଟା ବି ବହୁତ ମଜା ଲାଗେ ସେଟା ବହୁତ ମଜା ଲାଗେ ଏମିତି ଆଁ କହିବାକୁ ଆଉ ଆଉ ଗୋଟେ ଜିନିଷ ଥାଏ ଗାଁର ଯଉ ମାନେ ଏଇ ଯୋଉ ଗାଁ ର ଲୋକମାନେ ଯାହା ବୁଢା ବୁଢୀ ମାନେ ର୍ଥ କରି ଜାଣିଯିବେ ମାନେ। ସେଇମାନଙ୍କୁ ଟିକେ ଡର ଲାଗେ କାହିଁକି ନା ସେମାନେ ବାହାର ଦେଶରେ ସିନା ଓ ହିନ୍ଦୀ ବୁଝି ପାରନ୍ତିନି କହିବି କହିବି। ଯଦି କଉଠି ହଜିଗଲେ ସେଇଟା ଅସୁବିଧା ହୁଏ ମାନେ ତାଙ୍କୁ ଟିକେ ଖୋଜିବା ତ। ଯଦି ଜଣେ ହଜିଗଲା ତ ଆଉ ସବୁତିକ ବି ସେଇଠି ମାନେ। କଣ କହିଲ ଏ କାଢିକି ହେଇକି ଛିଡା ହେବେ ଏ ଯେ ପର୍ଯ୍ୟନ୍ତ ନ ପାଇଛନ୍ତି ହଁ ହଁ ନ ପାଇ ଏ-ଏଇ ଥର ଯେମିତି। ଯଉ ଯାଇଥିଲେ ତିରୁପତିରେ ଗୋଟେ ଲୋକଟେ ଉଁ ଦର୍ଶନ ସାରିକି ଆସିଲା ତାପରେ ଗାଡି। ପାଖରେ ହିଁ କୁଆଡେ ଉଦ୍ଭାନ ହେଇଗଲା। ତ ତାକୁ ପୋଲିସ ଫୋଲିସ କରି ବହୁତ ସାରା କରିକି ବହୁତ ଖୋଜିଲେ। ତାପରେ ଦି ଦିନି ହଁ କାହିଁ ଦିିନି ପ ମିଳିଲାନି ମିସି ବିପଟ ଲାଗଥିଲେ ତ ମିଳିଲାନି ସେ ତାପରେ ତ ବାଧ୍ୟ ହେଇଥିଲେ। ଆଉ ଏତେ ଜଣଙ୍କୁ ନେଇଛନ୍ତି ତ ସେମାନେ କଣ ରହିବେ। ତ ସେମାନେ ଆଡୁ ଦି ଦିନ ହେଲା ପରେ ସେମାନେ ଆଡୁ ମୁଁ ବାହାରିକି ଗଲୁ ମୁଁରାମ ମୁଁ ଗୋଟେ ତାପଣଇ ପୋଲିସ ଫନ କଲେ ସେରୋକଡା ମିଳିଲା ତ ତାଙ୍କୁ ଘରୁ ପଇସା ପଠେଇଦଲେ ତାଙ୍କ ପାଖରେ ରହିକି ତାକୁ ଖାନା ଖାଇବା ସୁଧା ଦଉଥିଲେ। ତାପରେ ଆସିଲା ବେଳେ ଫୁଣି ତାକୁ ଧରିକିରି ଫୁଣି ସେ ଆସିଲେ। ହ ହ ମାନେ ଏ ସବୁ ବତବ କେତେ ହ ପଞ୍ଚସ୍ତରୀ କେତେ ହେଇଥିବ। କହିଲେ ବି କହିଲେ ଯେ ସେଟା ମାନେ ଟିକେ ତାର ମୁଣ୍ଡ ଦୋଷ ଥିଲା। ମୁଁ କହିଲି କି ଯଦି ସେମତି ଚାହୁଁଚ, ତାହାଲେ ସେଟା ରିସ୍କି ନା? ହୁଁ, ବେଶୀ ବିକୃତ। ଏତେ ଲୋକଙ୍କ ଭିତରୁ ତମେ ଜଣକୁ ଦେଖିବ କିଛି ଲୋକଙ୍କୁ ଦେଖିବ। ହଁ ନା ନାଇଁ? ହାଲୋ, ହାଲୋ। ହାଲୋ। ହାଲୋ।